ହଁ ଭାଇ ଜୟ ଜଗନ୍ନାଥ।
ଆଉ କଣ କରୁଛନ୍ତି?
ଆମର ଏଠି ରାସ୍ତା ଉପରେ ଟିକେ ଠିଆ ହେଇଛି। ଆଉ କଣ କରିବା,
ଆଉ ସବୁ ଭଲ ଅଛନ୍ତି ତ ଆପଣ କେମିତି ଅଛନ୍ତି ଘରେ କେମିତି ଅଛନ୍ତି।
ଆଜ୍ଞା ସବୁ ବଢିଆ ଘରେ ବି ବଢିଆ ଆପଣଙ୍କର।
ଆମର ଟିକେ ଚାଲିଛି ଆଉ ଦୁଃଖେ ସୁଖେ ଟିକେ ଚାଲିଛି ଆଉ।
ଦୁଃଖେ ସୁଖେ ଚାଲିଛି। ସମସ୍ତଙ୍କର ତ ଦୁଃଖେସୁଖେ ଚାଲିଛି ଆପଣଙ୍କର।
ଆମର ଟିକେ ଅଧିକ। ଆମର ଟିକେ ସେଇ ଅଧିକ ଦୁଃଖ ଭିତରେ ରହିଯାଇଛୁ ଆମେ।
ଆଚ୍ଛା।
କଣ କରିବା ଆଜ୍ଞା। ଏ ଦୁଃଖ ମୟ ଦୁନିଆରେ। ଆଉ ଖାପ ବେଳେ ଟିକେ ବହୁତ କଷ୍ଟ ହେଇଯାଉଛି।
ଆଜ୍ଞା।
ଦୁଖମୟ ଜୀବନରେ ଟିକେ ଖାପ ଖୁଆଇ ଚଳିବାକୁ ଟିକେ ବହୁତ କଷ୍ଟ ହେଇଯାଉଛି।
ଆଚ୍ଛା। ଆଚ୍ଛା ଗୋଟେ କଥା କହିଲେ ଆପଣଙ୍କ ସ୍କୁଲ ବିଷୟରେ କିଛି କହିପାରିବେ।
ଆଜ୍ଞା।
ଆପଣଙ୍କ ପିଲାଦିନର ସେଇ ସ୍କୁଲ କଥା।
ପିଲାଦିନ କଥା ଆଜ୍ଞା ବହୁ ମନ ପୁଡୁଛି ମତେ।
ପିଲା ଦିନର ସେଇ ସ୍କୁଲ ସେଇ ଏ ମାନେ ସକାଳୁ ଉଠି ଟିଉସନ୍ ଯିବା ସ୍କୁଲ୍ ଯିବା।
ଦେଖନ୍ତୁ ପିଲାଦିନ କଥା କହୁଛି ମୁଁ। ଯେତେବେଳେ ମୁଁ ଟିଉସ ତ ମାନେ ଯାଉଥିଲି ଟିଉସନ କରିବା ପାଇଁ। ଆମ ଗାଁରେ ଆମ ଗାଁରେ ଉମ୍ ଦିଟା ମାନେ ସ୍ଥାନରେ ଟ୍ୟୁସନ କରା ହଉଥିଲା।
ଆଜ୍ଞା।
ତ ଆମ ପାଖରେ ଦିଟା ଦିଦି ଥିଲେ। ମ୍ୟାଡ଼ାମ ଦି ଟା ଥିଲେ ତ ଗୋଟେ ଗୋଟେ ହେ ଦିଦି ଆମକୁ ବାଡାନ୍ତି। ଆଉ ଗୋଟେ ଦିଦି ଆମକୁ କିଛି ବାଡାନ୍ତିନି। ବୁଝିହେଲା କିି। ନା ନା ଭୁଲ କଲେ ବି ଭୁଲ କଲେ ବି ତାଙ୍କେ ମ ଗେଲ କରି ମଜାରେ ବୁ ନା ନା ବୁଝାଇ ବୁଝେଇ ସୁଝେଇକି କୁହନ୍ତି ଆଉ। ଆଉ ତାଙ୍କ ଘରେ ଟିଭି ବି ଥିଲା। ବୁଝିହେଲା କି ଟେଲିଭିଜନ ଥିଲା ତ ଟାଇମ ହେଲେ ତାଙ୍କ ତାଙ୍କ ଘରେ ଯାଇ ଟେଲିଭିଜନ ଦେଖିବୁ।
ଆଚ୍ଛା। ଦୂରଦର୍ଶନ
ତ ହଁ ଦୂରଦର୍ଶନ ହ ହଁ ଯେତେବେଳେ ଘରେ କୁହ ନ୍ତି ନା ଘରେ କୁହନ୍ତି ଯେ ତମେ ତାଙ୍କ ସେଇ ଦିଦି ପାଖକୁ ଯାଅ ସେମାନେ ଯୋଉ ଦିଦି ତମକୁ ବାଡାନ୍ତି? ଆମେ ଆଉ ଗୋଟେ ଦିଦିଙ୍କ ପାଖକୁ ପଳଉ ପାଠ ପଢିବା ପାଇଁ।
ଆଚ୍ଛା।
ମାନେ ସେତେବେଳେ ଏତେ ମାନେ ଚଗଲାମି କରୁଥିଲୁ।
ହଁ।
ତାପରେ ସ୍କୁଲ କଥା ଛାଡ।
ହଁ।
ସ୍କୁଲରେ ଯଦି ଖେଳ ହବ କଣ ହବ ଯଦି ଆମେ ଖେଳି ପାରିବିନି ମୁଁ କଣ ହାରିଯିବି। ତ ମୁଁ ଯାହାକୁ ପାରିବି ତାକୁ ଚୋବେଇ ପକେଇବି।
ହଁ ହୋ ହୋ ଆଚ୍ଛା।
ଯଦି କାହା ସହିତ ଝଗଡା ହେଇଗଲି ନା କଣ ହେଲି।
ହଁ ତାହେଲେ ଆପଣ ତାହେଲେ ଆପଣ ତାହେଲେ ଖେଳରେ ଟିକେ ରାଗାରାଗି ହେଇଗଲେ କାମୁଡ଼ା କାମୁଡି କରିଦେଉଥିଲେ ତାହେଲେ।
ଝଗଡ଼ା ଟିକେ ହେଇଗଲା ମୋ ସହିତ। ତ ମୁଁ ଆଉ ସମ୍ଭାଳି ପାରିନି ମୋର ରାଗ ତ ବହୁତ୍ ରହିଯାଏ ଛୋଟବେଳେ। ତ ମୁଁ ତ କାହା ସହିତ ଲାଗି ପାରିବିନି ତ ମୁଁ ଚୋବେଇ ପକେଇବି ତାକୁ। ଚୋବେଇ ପକେଇଲେ ସିଏ ମୋତେ ଆଉ କିଛି କରିପାରିବନି। କାହିଁକି ନା ସେ ଜୋରରେ କାମୁଡି ଦେଲେ ସେ ଛାଡିଦବ ମତେ ଆଉ କଣ କରିବ।
ସେତେବେଳେ ଯୋଉ ଆମର ସେତେବେଳେ ଆମ କଥା କହୁଛି।
ହଁ ହଁ ତାପରେ ଦେଖନ୍ତୁ ସ୍କୁଲ ସ୍କୁଲ ଛୁଟି ହେଲା ପରେ ନା ନା ସ୍କୁଲ ଛୁଟି ହେଇନଥିବ। ସ୍କୁଲ ଚାଲିଥିବ ଆମର ଆମେକହିବୁ ଆମକୁ ଯାଉଛି ଦୁଇ ଦୁଇ ମାନେ ଜାଣିଥିବେ?
ଆଜ୍ଞା।
ଦୁଇ ମାନେ। ଏକ ଦୁଇ ଯୋଉ ଆମେ କରୁନୁ ସ୍କୁଲରେ ଏକ ଦୁଇ କରୁ।
ହଁ ହଁ ହଁ ମତେ ତ ସେଟା ସ୍କୁଲରେ କହିବାକୁ ବହୁତ ଲାଜ ଲାଗେ ବୋଲି
ହଁ।
ମୁଁ ମୋତେ ଏକ ଲାଗିଲେ ବି ମୁଁ ଚାପିକି ରଖିଦିଏ ବେଳେବେଳେ। ଯଦି ସେମିତି ମୋତେ ବହେ ଜୋରରେ ଲାଗେ ହୁଁ।
ଏକ ଦୁଇ ଲାଗିଲେ ଆମେ କଣ କରୁ ଆମେ କହିଦୋଉ ଦୁଇ ଲାଗିଲେ ଆମେ ପଳଉ ବାହାନା କରିକି ଲାଗିିନଥିବ ଆମକୁ ବାହାନା କରିକି ପଳଉ। କାହିଁକିନା ଆମ ସେଇ ଜଙ୍ଗଲ ପାଖ ହଉଛି ଆମ ଏରିଆ ବୁଝିଲେ କି। ତ ହେଠିରେ ବର ବରକୋଳି ଏମିତି ସବୁ ମିଠା ମିଠା କୋଳି ଫଳି ଥିବ ଆମ ସେପଟେ। ତ ଆମେ ଖାଇବା ପାଇଁ ମିଛ ବାହାନାରେ କହିକି ପଳାଉ।
ସେଇଟା ସେଇଟା ସେଇଟା କିନ୍ତୁ ବହୁତ୍ ମଜା ଲାଗେ। ସେଇଟା କିନ୍ତୁ ମଜା ଲାଗେ ଜଙ୍ଗଲରୁ ଜଙ୍ଗ ମାନେ ସ୍କୁଲରେ ମି ମିଛ କଥା କହିକି
ହଁ।
ଯୁଆଡ଼େ ମାନେ ଯୁଆଡ଼େ ହୋଉନା କାହିଁକି ବୁଲାବୁଲି କରିକି ଆସିବା କି ଚୋରି କରିକି ଆମ୍ବ ଖାଇବା କି କୋଳି ଖାଇବା ଖାଇକି ବୁଲି ବୁଲି ବୁଲି ବୁଲି ଆସିବା ସ୍କୁଲକୁୁ ସେଇଟାର ପିଲାବେଳର ମଜା କି
ପୁଣି ପୁଣି ଗୋଟେ ଗୋଟେ ଦିନ କଣ ହେଇଛି ନା ଆମର ଆମେ ଯାଇଥିଲୁ ବୁଲିବା ପାଇଁ। ଏ ସରି ମିଛ କହିକି ଯାଇଥିଲୁ ଆମେ ତମେ ଆଉ କାହା ବାଡିରେ ପଶିକି ସେଠି ଚୋରି କରିକି ଭେଣ୍ଡି ମାନେ ଭେଣ୍ଡି ଶୁଣିଥିବେ। ପରିବା ତ ଭେଣ୍ଡି ଖାଇବା ପାଇଁ ଆମେ ତାଙ୍କ ବାଡିକୁ ପଶି ଯାଇଥିଲୁ।
ଓ କଞ୍ଚା ଭେଣ୍ଡି ଆପଣ ଖାଆନ୍ତି‌?
ହଁ କଞ୍ଚା ଭେଣ୍ଡି ଭେଣ୍ଡି ଆଉ ଶୁଣିଥିବେ କ ଆଉ ଶୁଣିଥିବେ କନ୍ଦମୂଳ।
କନ୍ଦମୂଳ ବି କଞ୍ଚା ଖାଆନ୍ତି ଆପଣ?
ଗାଜର।
ଆରେ ବାଃ ହଁ ତ
ହଁ ଏଇ ସବୁ ଆମେ ଆଉ ସେଇ ସବୁ ଆମ ଖାସ୍ ଖାଇବା ପାଇଁ କଣ କରିବୁ ନା ଆମେ ଲୁଚିକି ତାଙ୍କ ବାଡିକୁ ପଶି ସେଇଠୁ ସିଏ ଆସିବ ସିଏ ଆସିବାକୁ ଆମକୁ ଦେଖିଲେ ଆମକୁ ଗୋଡେଇବ ପୁରା ଆମେ ପୁରା ଧାଇଁ ଧାଇଁ ଧାଇଁ ଧାଇଁ ପୁରା ବୁଲି ବୁଲି ବୁଲି ବୁଲି ସ୍କୁଲକୁୁ ଯିବୁ ଯଦି ଆମକୁ ସ୍କୁଲରେ ପଚାରିଲେ ଆରେ କଣ ହେଲା ତମର ଏତେ କାହିଁ ଲେଟ୍ ହେଲା ଆମେ କହିଦେଉ ଆମକୁ ଗୋଟେ ପାଗଳ ଗୋଡଉଥିଲା ତ ଆମେ ସେପଟୁ ବୁଲି ବୁଲି ବୁଲି ବୁଲି ଏପଟେ ଆସିଲୁ କହିଦଉ ଆମେ।
ଆଚ୍ଛା ଆପଣ ତାହେଲେ ନା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଆପଣ ବୁଧୁ ବନାନ୍ତି।
ବୁଧୁ ବନନ୍ତୁ କଣ କରିବା ଆଉ ମାଡ ବି ସେମିତି ଖାଉ ନା।
ଆଚ୍ଛା ତାହେଲେ ଆପଣ ପିଲାଦିନେ ବହୁତ
ହଁ।
ପିଲାଦିନେ ଆପଣ ତାହେଲେ ବହୁତ ଦୁଷ୍ଟ ଥିଲେ?
ଦୁଷ୍ଟ ମାନେ ପ୍ରବଳ ଦୋଷ୍ଟ, ସେଇଥିପାଇଁ ତ ସୁ ସ୍କୁଲ କଥା ବହୁତ ମନେ ପଡେ, ସ୍କୁଲ ମାନେ ବିଦ୍ୟାଳୟକୁ ଯିବାକୁ ଆହୁ ବହୁତ ଇଚ୍ଛା ହୁଏ କଣ କରିବା ଆଉ ସେଇ ସମୟ
ହଁ ଆଉ ସେ ସମୟ ତ ଫେରି ପାରିବନି ନା, କିନ୍ତୁ କିନ୍ତୁ ବିଦ୍ୟାଳୟର ଜୀବନ ବହୁତ ବଢ଼ିଆ ଜୀବନ।
ବିଦ୍ୟାଳୟ ଯିବ ମାନେ ଏଇ ଆମର ପ୍ରଥମରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଯୋଉ ବିଦ୍ୟାଳୟ ଥିଲା ଆମର
ସେଇ ସେଇ ତିକ ତ ସେଇ ତକ ତ ମାନେ କହି ହବନି କେତେ ଏତେ ଲାଗେ ସେଇ ତକ ତ କହିହବନି।
ସେଇରେ ତାପରେ ଆମେ ସ୍କୁଲ ଛୁଟି ହେଇଗଲେ। କଣ କରୁନା ସମସ୍ତେ ଧାଇଁକି ପଳାଉ ଗାଁ ପିଲା ମିଶି।
ହୁଁ।
ସେଇ ବା ବା କା ବାଡିରେ କଣ ପଶି ଖାଇଦେଇ ସେଇ ବାହାନା ଗୋଟେ କରୁ ସମସ୍ତଙ୍କୁ ଆଉ।
ହୁଁ। ଆଉ ଗୋଟେ ସାଇକେଲରେ ବସି ସ୍କୁଲ ଯିବା, ସାଙ୍ଗସାଥି ସହିତ ମିଶିକି।
ନାଇଁ ଆମର ତ ସ୍କୁଲ ଏଇ ଘର ଆଗକୁ ଗଲେ। ସ୍କୁଲ ତ ସାଇକଲ ନଉନୁ ଆଉ, ଚାଲି ଚାଲି ଧାଇଁ ଧାଇଁ ପଳେଇବୁ ଟିକେ।
ଆଚ୍ଛା ଆପଣଙ୍କ ଘର ପାଖରେ
ଆମ ଗାଁରେ ନଈ ବଢି ହୁଏ। ବୁଝି ହେଲା, ତ ସ୍କୁଲ ଆମ ଏପଟେ ଆମ ଗାଁ ନଈଁ ଏପଟେ। ଅଛି ନା ତ ଆମ ପାଖରେ ସୁବିଧା କିଛି ନାହିଁ ଆସିବା ପାଇଁ କିଛି। ତ ଯୋଉଦିନ ଆମର ନଈ ବଡି ହୁଏ। ତ ସେଇଦିନ ଆମର ବିଦ୍ୟାଳୟ ବନ୍ଦ ରହିଯାଏ ଖୋଲା ହୁଏନି ଆଉ। ତ ଆମେ ସେଇଦିନ ବହୁତ ଖୁସି ହଉ କାହିଁକିନା ସେଦିନ ଆମର ରୋଷେଇ ହବ। ହଁ ରୋଷେଇ ହବ ବନ୍ଦ ହୁଏନି ଯେ କିନ୍ତୁ ଆମର ଶିକ୍ଷକ ଶିକ୍ଷୟିତ୍ରୀ
ଯିବା ଆସିବା ଯିବା ଆସିବା ସୁବିଧା ନଥାଏ ତ ସେଥିପାଇଁ ଆପଣ ଜାଣନ୍ତିନି ବୋଧେ ଆଉ।
ତ ଆମେ ବହୁତ ଖୁସି ହଉ କାହିଁକି ନା ସ୍କୁଲ ଯଦି ବନ୍ଦ ଥିଲା ତ ଆମେ ତ ଖାଇବୁ ଖାଇ ପିଇକି ସିଧା ଘରକୁ ପଳଉୁ। ଖାଇବୁ ପିଇବୁ ଖେଳିବୁ ମସ୍ତି କରିବୁ ଘରକୁୁ ପଳେଇବୁ ଆମେ ଆମ ପିଲା ମାନେ
ହୁଁ ହୁଁ।
ହ
ଆଉ ଆପଣଙ୍କଘରେ ଘ ଯୋଉ--ବଢି ଆସେ। ଆପଣଙ୍କ ଘର ଦ୍ଵାର ତ ଘର ଦ୍ୱାର ବି ପାଣି ପଶିଯାଏ?
ଘର ଦ୍ୱାର ତ ଏତେ ପାଣି ପସେନି କାହିଁକି ନା ଆମ ଗାଁ ଟା ବହୁତୁ ଉଚ୍ଚତାରେ ଅଛି। ନଈଟା ବହୁ ତ ତ ତଳେ ଅଛି ତ। ସେଇଥିପାଇଁ
ଆପଣଙ୍କ ସ୍କୁଲ୍ ଟା ତା ହେଲେ ବହୁତ ତଳେ ଅଛି ନାଇଁକି?
ନା ସ୍କୁଲୁ ବି ନାଇଁ। ଯେତେ। ସ୍କୁଲୁ ମାନେ ଆମ ଗାଁ ପାଖରେ ହିଁ ସ୍କୁଲୁ ଲାଗିକି ଅଛି। ତ ଆମ ଗାଁ ଅଲଗା ଆଉ ନଈଁ ଅଲଗା।
ବୁଝି ହେଲା କି। ଯେତେବେଳେ ଶିକ୍ଷକ ଶିକ୍ଷୟତ୍ରୀ ଆସନ୍ତି ତ ଆମ ନଈ କୂଳ ଦେଇକି ଆସନ୍ତି।
ହୁଁ ହୁଁ। ହ ନଈଟା ପାର ହେଲେ ଆପଣଙ୍କର ବିଦ୍ୟାଳୟ ଟା ଅଛି।
ହଁ। ଯଦି ନଈ ଯଦି ପା ବଢି ପାଣି ବଢିଯିବ। ତ ଆସିବେ କେମିତି ଆସି ପିଉସୀ କହିଦେ।
ହଁ ସେଇଟା ବି ସତ କଥା ନୁହଁ ଆଉ କଣ।
ତାପରେ ଆମ ଗାଁ ରେ ଗୋଟେ ବଡ ଝଙ୍କାଳିଆ ବର ଗଛ ଟେ ଅଛି। ଯାହା ଦ୍ଵାରା କି। ସେ ପା ନଈ ବଢି ହେଲେ ବି ନ ନଈ ବଡ଼ିର ପାଣି ଆମ ଗାଁକୁ ଟୋଟାଲୀ ପଶି ପାରିନି। ଯାହାଦ୍ଵାରା ଆମ ଗାଁ ସୁରକ୍ଷିତ ରୁହେ।
ହଁ।
ଏହାହଉଛି କଥା ଆଉ।
ଆମର ତ ଆମ ଆମ ତ ବିଦ୍ୟାଳୟ କିନ୍ତୁ ଆମ ଘରଠୁ ଟିକିଏ ଦୂରରେ। ଆମେ କ କରୁନା ଆମେ ସାଙ୍ଗସାଥି ହେଇକି। ଗୋଟେ ସେ ଆମେ ଦିଟା ସାଇକଲ ମୋର ଗୋଟେ ସାଇକଲ ଥାଏ ମୋ ସାଙ୍ଗର ଗୋଟେ ସାଇକେଲ ଥାଏ। ଆଉ ମୋର ଦିଟା ଯୋଉ ସାଙ୍ଗ ତାଙ୍କର ସାଇକେଲ ନଥାଏ। ତ ଆମେ କ କରୁ ମୋ ସାଇକେଲରେ ଜଣେ ତା ସାଇକେଲରେ ଜଣେ ଆମେ ଚାରିଜଣ ସାଇକେଲ ରେ ବସିକି ପେଲାପେଲି ହେଇକି ଆମେ ସ୍କୁଲୁ ଯିବୁ। ସବୁଦିନ ଆମେ ସ୍କୁଲୁ ଯିବୁ ସ୍କୁଲୁ ଆସିବୁ। ଗୋଟେ ଥର କ ହେଇଛି ହଁ। ଗୋଟେ ଥର କ ହେଇଛି ଆମର ମୋର ଗୋଟେ ସାଇକେଲ ଥାଏ ତାର ପଛପଟେ ଜାଣିଛନ୍ତି ମାନେ ମଡ଼କାର ଗୋଟେ ଥାଏ ଯେମିତି ଛିଟିକା ପଡ଼ିବନି ପିଠିକୁ
ହଁ ହଁ ହଁ।
ଜାଣିଛନ୍ତି ଗୋଟେ ଚିରି ଲାଗେ ଗୋଟେ ଚକାରେ ଚକା ପଛ ପଟେ ମଡକାରେ। ସେଇଟା କ ହେଇଛି ମୋ ସାଇକଲର ଲାଗିଥିଲା।
ରବର ଭଳିଆ ଗୋଟେ ଦି
ହଁ ହଁ ହଁ ସେଇ ରବର ଭଳିଆ ଗୋଟେ ଜିନିଷ ଥାଏ ବାସ୍ ବାସ୍। ସେଇଟା କ ହେଇଛି ମୋ ସାଇକଲରେ ସେଇଟା ମୋର ଖସିଯାଇଛି ଆଉ ମାନେ ଛିଡ଼ି ଯାଇଛି। ନୂଆ ନୂଆ ଲଗେଇନି। କ ହେଇଛି ସବୁଦିନ ଭଳିଆ ଆମେ ଯାଇଛୁ ସ୍କୁଲୁ। ସିଏ ବି ମୁଁ ସିଏ ବି ମୁଁ ପଛପଟେ ବସିଛି।
ହୁଁ ହୁଁ।
ସିଏ କହିଛି ମେ ବର୍ଷା ପାଗକୁ ରୋଡ଼ ସାରା ପାଣି। ମୁଁ କଁ କରିଚି? ମୁଁ ତ ଜାଣିଚି ସେ ଦେକ୍ଛ୍। କିଲେ ପୁରା ଆମର ପିଠି ସାରା ଛିଟ୍କା ପଡ଼ିଯାଏ, ହେଲା କି? ତ, ମୁଁ କଁ କରିବି? ହଁ। ମୁଁ କରିବି, ସେଇଟା ମୁଁ କଣ କରିଚି! ପାଣିରେ ପୁରା ନେଇଚି ଯେ ତା ପିଠି ପୁରା ପଙ୍କ! ପଙ୍କରେ ପୁରା ପରିପୂର୍ଣ୍ଣ।
ନିଶ୍ଚୟ ଏତେ ହବ। କାହିଁକି ନା, ଯେତେବେଳେ ସାଇକେଲ ଚଲେଇବେ ଆପଣ। ତ ତା' ପଛପଟରୁ ଯୋଉ ପାଣି ଛିଟିକିବ ତ, ନିଶ୍ଚୟ ଦେହ ଉପରୁ ଶରୀର ଉପରୁ ଛିଟିକିବ ନା!
ତ ସ୍କୁଲକୁ ଗଲା ପରେ ଦେଖିକି ତାର, ଆମେ ସାଙ୍ଗମାନେ ବହୁତ ମଜାକ୍ ଉଡ଼େଇଲୁ। ଆମର ହସି ହସି ଆମ ପେଟ ଖରାପ ହେଇଗଲା। ତା'ପରେ ବାଧ୍ୟ ହେଇକି ସେ ଗଲା ବାଥ୍ ରୁମ୍ ତାର ମୁଁ ପିଠିଟା ଧୋଇଦେଲି, ତାପରେ ଆସିଲୁ। ହଉ, ହଉ ଭାଇ ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା। ଆପଣ ସ୍କୁଲ୍ ଲାଇଫ୍ କଥା କହିଲେ। ବହୁତ୍ ଭଲ ଲାଗିଲା।
ଆଜ୍ଞା ଜ୍ଞା ଜ୍ଞା, ଆଜ୍ଞା ଶୁଭରାତ୍।
ଶୁଭରାତ୍ରୀ।